ହାଲୋ।
ହାଏ ହଁ ମ୍ୟାମ୍ ନମସ୍କାର।
ନମସ୍କାର କୁହନ୍ତୁ। କଣ କରୁଥୁଲେ ଏ ମୁଁ ବସିକି ପିଠା ଖାଉଚି।
କୋଉ ପିଠା?
ଏ ପୋଡା ପିଠା ଏଇ ସାନ ବୋଉ ଘର କରିଥିଲେ। ମତେ ସକାଳେ ଦେଉ ଥିଲେ ମୁଁ ଆଉ ଖାଇନଥିଲି ଏଇ ଖୁଣା ବସିକି ଖାଉଚି ଆଉ।
ଓହୋ ମତେ ଟିକେ ପୋଡ ପିଠା ର ରେସିପି କହିବେ କେମତି? କଣ ବନାନ୍ତି କଣ ହୁଏ?
ଇଏ ସେଟା କଣ କୁହନ୍ତି ସେଟା ମୁଁ ବି ଭଲସେ ଜାଣିିନାଇଁ ତ। ବୋଉ କରେ ଇଏ କରେ। ହଁ ପା କୁହନ୍ତି ଚୁନା କୁ ଗୁଡା ପକେଇ ଜନ୍ତିବେ ବାଦାମ ଭଜା ନଡିଆ ଖଣ୍ଡ ଖଣ୍ଡ କରିବେ କାଜୁ କିସମିସ ପକେଇବେ ଗୁଜୁରାତି ପକାନ୍ତି। ତାକୁ ଜନ୍ତିକି ତାକୁ ତା ଦେହରେ ବିରି ବି ଦିଅନ୍ତି ଉ ବଟା ଦିଅନ୍ତି।
ଉଁ କିଛି କିଛି ଗାଁ ଗାଁ ମାନଙ୍କରେ ଚାଉଳ କ୍ଷୀର ପୋଡ ପିଠା ଏକା ହୁଏ।
ସେମିତି ବି କରନ୍ତି ଉଁ ମୋ ବୋଉ ଯୋ କରେ ଯୋଉ ବିରି ତା ଦେହରେ ବି ମାନେ ଦେଇକ କିରି କରେ ତା ବାସ୍ନା ଟା ବଢିଆ ହୁଏ। ମାନେ ବିରି ଆଣ ଟା ତାଦେହ ରେ ଜନ୍ତି ଦିଏ ଚୁନା ଆଁ ଚାଉଳ ଚୂନାରେ ଗୁଡ ହାଲକା ପକେଇ ତେଜ ପତ୍ର ହାଲକା ପକେଇ ଥିବ ବଢିଆ ଟେଷ୍ଟ କିନ୍ତୁ ଆସେ।
ହୁଁ ଆଉ କିଛି କିଛି ଜାଗାରେ ମୁୂଆ ପିଠା ବନାନ୍ତି
ହଁ ହଁ ମୁଁଆ ପିଠା ତ ସେଇଟା ଅଲରେଡି ସମେସ୍ତେ କରନ୍ତି।
ହୁଁ
ଆଉ ପୋଡ ପିଠାଟା ଅଧିକାଂଶ ତ କମ ଲୋକ କରନ୍ତି ଆଉ ସେଟା କଣ ମାନେ ଭାରି ଟାଇମ ଲାଗିବ
ହୁଁ ସେ ପୁରା ସିଝିବା ପାଇଁ ପୁରା ଟାଇମ ନବ ପୁରା ଗୋଟେ ରାତି
କଦଳୀ ପତର ଦ ଯେ ପଲମରେ ଏକ ମାଟି ପଲମରେ ତା ବାସ୍ନାଟା ଆହୁରି ବଢିଆ-
ହଁ ଚୁଲିରେ କଲେ ବି ଭଲ ଲାଗେ
ହୁଁ ସେ ଚୁଲିରେ କରନ୍ତି। ଆମେ ଗାଉଁଲେ ନା ତମର କଣ ଟାଉନ ବଜାରରେ ତମର
ହୁଁ
ଆମେ ସେ ରାଉଡି ଆମର ଚୁଲି କାଠ ଜାଳରେ ଘଷି
ହଁ ଘ ଘଷିରେ କେମିତି କରନ୍ତି?
ଘଷି ହେଇ ଜାଳିବାଇ ଯୋଉ ଆମ ଗାଈ ଗୋବର ହେରିକା ସବୁ ଗୁଣ୍ଡା ଘଷି ତାକୁ ଶୁଖେଇକିରି ଜାଳିବେ ଜାଳିକରି ତା ଯୋଉ ନିଆଁ ତାକୁ ତା ଉପରେ ଦେବେ ପିଠାଟାକୁ ସେ ଘରେଇ ଘରେଇ କଦଳୀ ପତ୍ରରରେ
ହଁ
ତା ନଦୀ ଦେଇକରି କଣ କରିବ ନା ତା ଉପରେ ନିଆଁ ସେଇ ଯୋଉ ନିଆଁକୁ ତା ଧନିଆ ସେ ଯୋଉ ଘସି ପାଉଁଛ ଗୁଣ୍ଡା ପାଉସ ନିଆଁ ଟାକୁ ରଢ ହେଇଥିବ ତାପରେ ସବୁ ନଦିବେ ଇଆଡେ ତଳେ ବି ପାଞ୍ଚ ଦଶ ମିନିଟ ପର୍ଯ୍ୟନ୍ତ ଆସ୍ତେ ଧିକେ ଧିକେ କରିକି ଜାଳିବେ
ଓହୋ
ଯୋଉଠି ଭାଇଆଡେ ଉପର ବି ମାନେ ସିଝିଲା ତଳ ବି ସିଝିଲା
ଉ ଶୀଘ୍ର ଟିକେ ହେଇଯିବ ବୋଲି ଆଉ
ହୁଁ ଶୀଘ୍ର ହେଇଯିବ ତାପରେ ସିଝିବ ନା ନହେଲେ କଞ୍ଚା ରହିବ
ହଁ କିନ୍ତୁ ବଢିଆ ଲାଗେ ପୋଡ ପିଠା ଟା ହଉଛି ବଢିଆ ଲାଗେ ଖାଇବା ପାଇଁ ବି
ହେଇପା ସେ ସାନ ବୋ ଘର ଦେଇଛନ୍ତି ମୁଁ ସେଆକୁ ଖାଉଥିଲି ବଢିଆ ଲାଗୁଛି
ଉ ହୁଁ ଆଉ ଆପଣଙ୍କର ସେପଟେ ମୁଁ ଉପମାହିଁ ଗାଇଥିଲି
ହୁଁ
ଆପଣଙ୍କ ସେପଟେ କଣ କଣ ଭଲ ଭଲ ଜାଗା ଅଛି?
ଆମର ମା ଯାଜପୁର ରେ ବିରଜା ମା ଏବେ ଆଉ ହୁ ହୁଁ ମିନି କେଦାରନାଥ ହେଇଛି ଆମ ମହାବିନାୟକ
ମୀ ମହାବିନାୟକ କୋଉଠି ହେଇଛି?
ଚଣ୍ଡିଖୋଲ
ଓହୋ ବିିନି କେଦାରନାଥ ମୁଁ ଗୋଟେ ଶୁଣୁଥିଲି ଗୋଟେ ପାର୍କ ଟାଇପର ହେଇକି ପୁରା ଛୋଟଟେ କରିଚନ୍ତି।
ଯେମତି ମାନେ ଡିଟୋ କେଦାରନାଥ ମନ୍ଦିର ସେମତିଆ ଦେଖିବ ମାନେ ସ୍ଵତନ୍ତ୍ର ଡିଟୋ ସେଇ କେଦାରନାଥ ମନ୍ଦିର ଅଛି।
ଆଚ୍ଛା। ସେଇଟା ପୁରା ବଡ ଏଇଟା ଟିକେ ଛୋଟ ଆଉ।
ହୁଁ ହୁଁ, କିନ୍ତୁ ଏତେ ମାନେ ଦୋ ଦୋକାନ ହେରିକା ଇଏ ନାଇଁ, କାଇଁ ଏବେ ମାନେ ଆରମ୍ଭ କରୁଛ ନାଇଁ ବର୍ଷେ ଦି ବର୍ଷ ହେଲା ଷ୍ଟାର୍ଟିଂ
ଆଉ ବି ଡେଭଲପ କରିବା ପାଇଁ ଟାଇମ ଲାଗିବ ଆଉ।
ତଥାପି କୋଉଠୁ କୋଉଠୁ ଲୋକ ଆସିଥିଲେ ଆଉ
ହଁ ଯେତେ ଲୋକ ଆସିବେ, ସେତେ ଇଏ ହବ ଆଉ।
ବରି ସାଇ ମନ୍ଦିର
ଅଁ ଆଚ୍ଛା ଆଚ୍ଛା।
ମାନେ ସେଠି ବି ସୁନ୍ଦର ଜାଗା ଉମ୍ ବଢିଆ ଲାଗିବ। ଆମ ଯାଜପୁର ହଉଛି ଏଇ ଯୋଉ କୁସୁମା।
କୁସୁମା ନା ସେଇଟା କଣଟା?
ଆଉ କୁସୁମା ଗୋଟିଏ ପାର୍କ। ହଁ ତ ବଢିଆ।
ଆଚ୍ଛା। ଗଛ ହେକା ସବୁ ଖାଲି ଲାଗିଥିବ ଆଉ। ଦୋଳି ଏକା, ପିଲାମାନେ ଖେଳିବା ପାଇଁ ସେସବୁ
ସେଟେ ହଁ ଦୋଳି ପିଲାମାନେ ନୁହେଁ, ସେଟେ କଣ କହିଲ ମାନେ ଏଇ ଯୋଉ ବଡ ବଡ ଲୋକ ଖୋଜିବାକୁ
ଏ ତର କ ସବୁ କପିଲ ମାନେ ନ୍ୟୁ କପ ପିଲ ମାନେ ଏଇ ଯୋଉମାନେ ଲଭ ଇଏରେ ଅଛନ୍ତି ସେ ସବୁ ଯିବାକୁ ମାନେ ବଢିଆ ପାର୍କ କୁସୁମାଟା।
ଆଚ୍ଛା ଆଚ୍ଛା।
ବୋଟ ହରିକା ଅଛି ମାନେ ତମେ ସେଥିରେ ବୋଟରେ ବସିକି ଯିବା ଆସିବା କରିବ, ଏ ଗୋଟେ ଭଲ ଇଏ।
ଆଚ୍ଛା ଆଚ୍ଛା। ଭଲ ଜାଗାଟା ଏଇ ପା ଭଲ ପାର୍କଟା ଆଉ।
ହଁ କୁସୁମାଟା ବହୁତ ଭଲ।
ଆଚ୍ଛା। ଆଉ
ଆମର ଚଣ୍ଡି ଭଲରେ ତ ହଉଛି ବନ ଦୁର୍ଗା ଠାକୁର ଅଛନ୍ତି, ଚଣ୍ଡିଖୋଲାରେ ବହୁତ ତ ଠାକୁର ଅଛନ୍ତି।
ଆଚ୍ଛା। ତାହେଲେ ତ ଦଶହରା ଏକା ଭଲ ହଉଥିବ?
ଚଣ୍ଡି ଆଉ ଆମ ଏଇ କୋତପୁରା ଗାଁରେ ଦଶରାଟା ଭଲ ହୁଏ।
ଆଚ୍ଛା।
ହଁ ଆମ ଜନକରେ ବି ତିନି ଦିନ ଭଲ ହୁଏ।
ଆଚ୍ଛା।
ଯେମତି ହବ ମେଳା ମହୋତ୍ସବ ହେଇକିରି ପଡେ ନା, ସେମତି ହେଇକିରି ପଡିବ। ସବୁ ମୁଁ ଆସ ଯାତ୍ରା ହେରିକା ହୁଏ
ଓହୋ। ପୁରା ବଡ ଆକାରରେ ନା, ଏମତି ନର୍ମାଲ ଛୋଟ ଟିକେ?
ନାଇଁ ତଥାପି ତିନି ଦିନ ଯାକ ଭଲ ହୁଏ। ଯଦି ଆପଣ କୋଉଠି ଦିନ ତ ମାନେ କହିବ ଲୋକ ହଜାର ଦି ହଜାର ଭଳିଆ, ଦଶରା ଦିନ।
ଆଚ୍ଛା ଆଚ୍ଛା।
ଭଲ କରନ୍ତି ଏଠି ସବୁ।
ଆଉ ଦ୍ଵିପହରେ କଣ ରୋଷେଇ?
ଆରେ ଇଏ କଣ ପାଇଁ ଭାତ କଲି, ଡାଲିଟା ପ୍ରେସରରେ ବସେଇ ଥିଲୁ ଡାଲି ହେଇ ଇଏ ହେଲା ତାପରେ ଅନ୍ ଅଣ୍ଡା ଆମ୍ବଲେଟ କରିଦେବି ଆଉ ଆଳୁ ଆଳୁ ଭର୍ତ୍ତା ଟା କରିବି ପଘାରିବି ଇଏ କରିବି ଆଉ।
ଆଚ୍ଛା ଆଚ୍ଛା।
ହୁଁ।
ଆଜି ଆଉ ଖାଲି ଅଣ୍ଡା ଆଉ କିଛି ନାହିଁ।
ଅଣ୍ଡା ଉଁ। ଛଅ ସାତଟା ଥିଲା ଏଇ ଯୋଉ ଅଣତିରିଶ ତାରିଖ ଠାରୁ ଆଉ ତ ଆଇଁଷ ଫାଇଁଷ ଖାଇବୁନୁ ତ
ଆଛା କଣ ପାଇଁ ଆରେ ହଁ ହଁ। ହୁଁ ହୁଁ ଏବେ ସବୁ ବୋଲ ବମ୍ ହେକା ଯିବେ।
ହୁଁ ହୁଁ ଆ ତା ବାପା ନିଅନ୍ତି ତ ବୋଲବବ। ପୁଅ ନାଗି ଆ ସେଇଥି ନାଗି। ମୁଁ କଇଲି ଆଇଁଷ ଖାଇବୁନୁ ଏଇଖିଣା ମାସେ। ସେ ଅଣ୍ଡା ଥିଲା ମୁଁ କହିଲି ରହିବନି ନଷ୍ଟ ହେଇଯିବ ତାକୁ କରିଦିଏ ଖାଇଦବୁ ଇଏ କରିବୁ ଦେଖିବା ଶୁ ଶୁକ୍ରବାରଦିନ କଣ। ଆଉ ଟିକେ ଆଣିକି ଖାଇଦେଲେ ଗଲା ଅଣତିରିଶ ତାରିଖ ଭିତରେ ଆଉ ଏପଟରେ ଆଉ।
ହୁଁ।
ଆଉ ନହେଲେ ଏଇ ଖୁଣା ଆଇଁଷ ଖାଇବୁନୁ ତ ମା ଛୁଆ ତା ବାପା ବି ଖାଇବେ ନାହିଁ ତ ସେ କଟକରେ ଅଛନ୍ତି।
ଆଛା ଆଉ ଅଣ୍ଡା ଭୁଜିଆ ନା ଅଣ୍ଡା ଆମ୍ଲେଟ ନା।
ଆମ୍ବଲେଟ କରିଦେବି ହଁ ଡାଲି କରିଚି ଅଣ୍ଡା ଆମ୍ବଲେଟ କରିଦେବି ଆଉ। ଭୁଜିଆ କଲେ ପୁଅ ଖାଇବ ନାହିଁ ତ।
ଅଁ ହଁ।
ହୁଁ।
ଆମ୍ଲେଟ ରେ କେମିତି କଣ କରିକି ପକାନ୍ତି ଏଇ ପିଆଜ ଏଇ ସବୁ।
ପିଆଜ କଞ୍ଚା ଲଙ୍କା ଧନିଆ ପତ୍ର। ଟମାଟର ବି ଯିଏ ପକାନ୍ତି। ଆଉ
ଆଛା।
ମୁଁ ଖାଲି ପକେଇବି ଏଇ ଧଣିଆ ପତ୍ର ଅ ଅଛି ଟିକେ ପକେଇବି ପିଆଜ ଆଉ କଞ୍ଚା ଲଙ୍କା କାରଣ ଟମାଟୋ ଟା ପକେଇଲେ। ସେଟା ପୁଅ ବାହାର କରିକି ଜମା ଖାଇବନି। ତାପରେ ସେ ହଁ ପିଆଜ ପକେଇଲେ ବି ସେ ଚିଡିବ। କିନ୍ତୁ ମୁଁ ତାକୁ ଖାଇବାକୁ ଦେଲା ବେଳେ ପିଆଜ ଗୁଡା ଭାର କରିଦେବି।
ଅଁ ହଁ।
ହେଇବା ଆସିଲା ସ୍କୁଲ ରୁ କୁଆଡେ ପଳେଇଗଲା। ଖାଇବ ବୋଲି ଇଏ କରିବ ବୋଲି ‌। ହେଇ ମୁଁ ତାକୁ ଡାକୁଚି। ହେଇ କୁଆଡେ ଦାଣ୍ଡିଆ ମାରିକି ପଳେଇ ଯାଇଚି।
ଆଚ୍ଛା ଛା। ଆଉ ସେ ଆଉ କୁଆଡେ ବୁଲାବୁଲି କରିବାକୁ ଯାଇନାହାନ୍ତି ଆଉ।
ନା ଆଉ ଯାଇନୁ ତ କୁଆଡେ ଆଉ। ରଜ ଏଇ ଯୋଉ ଉଁ ଦେଇ ଘର ବ ସାନ ଦେଇ ଘର ରଜ। ସେଠି ଏଠି ଆମର ବି ରଜ ହୁଏ। ଭଲ ଆମ କୋଦମପାଳରେ।
ନା ଦୋଳି ଏକ ଏକା ପଡୁଥିବ। ବାଉଁଶ ଦୋଳି ନ ନହେଲେ ଦୋ ଦଉଡିରେ ଦୋଳି।
ତନି ଦୋଳି ହଁ ଆସନ୍ତି ବି ମାନେ କୋଉଠୁ କୋଉଠୁ ଲୋକ ଯାଜପୁର କତରୁ। କଟକର ଲୋକ ବି ସହିତେ ଏଠିକି ପଳେଇ ଆସିଛନ୍ତି। ଦେଖିବାକୁ ଆମ ପଟଳ ଟା ମାନେ ବଢିଆ କରୁଚନ୍ତି। ଚାରି ଦିନି କରିବେ କିନ୍ତୁ ବଢିଆ କରିବେ।
ଆଚ୍ଛା ଆଛା।
ଯେତିକ ପିଲା ଦେଖିବେ ହଉଛି ସେଇଠି।
ଆଚ୍ଛା। ଆଉ କଣ କଣ ଆଉ ରଜରେ କେ ଏଇଠି ହିଁ ଥିଲେ ଆଉ କୁଆଡେ କିଛି ଯାଇନାହାନ୍ତି?
ନାରାଇ ତା ବାପା ଥିଲେ ଯାଇଥାନ୍ତୁ କୋଉଠା କରଟେ ବୁଲିବାକୁ ଘରକୁ ଟିକେ ଯାଇଥାନ୍ତୁ। ଦେଇ ଘରକୁ ଟିକେ ଯାଇଥାନ୍ତୁ। ଆଉ ବାପା ତ ଘରେ ନା ତା ବାପା ନାହାନ୍ତି। ତା ବାପା ରଜ ଥିଲା ଆସିଥିଲେ ଆଠ ଏଗାର ଦିନି ଥିଲା ଆସିଥିଲେ। ରହିଲେ ଆ ଆଠ ଦିନି ରହିଥିଲେ ତାପରେ କହିଲେ ମା ଆଉ ରଜକୁ କାହିଁକି ଆସିବି। ଇଏ କରିବି ପୁଣି ଆ ଏଇ ଜୁଲାଇ ପହିଲାରେ ଆସିବେ।
ଓହୋ।
ଓହୋ ମ୍ୟାାମ ମୁଁ ରଖୁଛି। ଆଉ ଆପଣଙ୍କ ସହ କଥା ହେଇକି
ହଉ ହଉ।
ଓ ହଉ ରଖୁଛି ଆଁ ନମସ୍କାର ହଁ।